କଣ କରିଛନ୍ତି?
ରୋଟି ଆମଟି ଆମ ପଡ଼ିଆ ଆଡେ। ଆପଣ କଣ କରୁଛନ୍ତି?
ହଁ ଏଇ ବୁଲାବୁଲି କରୁଛି ବାହାରେ।
ଆଜ୍ଞା।
ହଁ ଯୋଉ ଆ ଆପଣଙ୍କ ଦେହ କେମିତି ଅଛି।
ଭଲ ଅଛି ଆପଣଙ୍କର?
ମୋର ମଧ୍ୟ ଭଲ ଅଛି ଆପଣଙ୍କ ପରିବାର ପରିବାରର ସମସ୍ତେ କେମିତି ଅଛନ୍ତି?
ମ ପରିବାର ବହୁତ ସବୁ ବହୁତ ଭଲରେ ଅଛନ୍ତି ଆପଣଙ୍କ ପରିବାରରେ ସ
ମୋ ଆମ ମୋ ପରିବାର ମଧ୍ୟ ସମସ୍ତେ ଭଲରେ ଅଛନ୍ତି।
ଓ ହୋ ଆପଣ ଏବେ କଣ ହ କର ମାନେ କଣ କଣ ସେ କଟେଇଲା।
ମୁଁ ଏବେ ରୁଟି ଆଉ ଆଳୁ ଭଜା ଖାଇକି ଆସିଛି ଆଉ ଆପଣ?
ମୁଁ ଖାଇନି ମୁଁ ଖାଇଥିଲି ସଞ୍ଜ ବେଳେ। ମୁଁ ଗୋଟେ କ୍ଷୀର ଖାଇଥିଲି ଆଉ ମାର୍କେଟରୁୁ ଟିକେ ଆସିକି ବୁଲିକିନା କ୍ଷୀର ହିଁ ପିଇିକି ଏଇ ବସିଚି ଆମ ପଡ଼ିଆରେ। ବଢ଼ିଆ ପବନ ଖାଉଛି ଗରମ ହଉଛି ଆମ ହଁ ଗାଁ ରେ ମୁଁ ଏଇଠି ବଇଛି ଏ ପବନ ଖାଉଛି।
ଓହହୋ ବନ୍ଧୁ ବନ୍ଧୁ ଆପଣ ଏବେ କିଛି ରୋଜ ରୋଜଗାର କରୁଛନ୍ତି।
ନାଇଁ ମୁଁ ଏବେ ପଢୁଛି ଆମର ଏଟେ ପଢ ରୋଜଗାର କିଛି କରିନି ବାପାଙ୍କ ସହିତ ଟିକେ ଆମର ଚାଷ ଟିକେ ଇଏ କରେ ଘରେ ପନିପରିବା ଟିକେ ଲାଗିଛି ତାକୁ ମୁଁଟେ ଦେଖୁଛି ଆମର ଗାଈ ଅଛି ତାକୁ ଟିକେ ଆମେ ଟିକେ ଦେଖା ଦେଖି ଟିକେ ଦେଖ ଦେଖୁଛି କ୍ଷୀରୀର ଦଉଛି ମୁଁ ନେଇକି ଆମର ଟିକେ ଦଉଛି ସେତିକି ମୁଁ ଦେଖୁଛି। ମୁଁ ଏବେ କିଛି କରିନି ଚାକିରି ଭାଇ କରୁଛି ଯାହା ଚାକିରି
ଆପଣଙ୍କ ଭାଇ କଣ କରୁଛନ୍ତି?
ମୋ ଭାଇ ଅଛନ୍ତି ଅଛନ୍ତି ମାନେ ସେକରେ ଅଛନ୍ତି ଏଥିରେ ଗୋଟେ ଟିଭି ଏସ ରେ ଆ ଯୋଉ ଗାଡିରେ ଗୋଟେ ଗାଡି ବୁଝାବୁଝି ଯୋଉ ପଇସା ଇଏ ଦିଅନ୍ତ ମାନେ ଘରେ ଏଇଯୋଉ ମାନନ୍ତି ସେଇଟା କରନ୍ତି ଆଜ୍ଞା। ଆପଣ କଣ ରୋଜଗାର କରୁଛନ୍ତି କି?
ମୋର ତ ସେମିତି କିଛି ରୋଜଗାର ନାହିଁ।
ଆଜ୍ଞା।
ସେମିତି ଏବେ ଯୁକ୍ତ ତିନିରେ ପଢୁଛି ଆଉ ଆପଣ?
ଆଜ୍ଞା ଆଜ୍ଞା ମୋର ଆ ପଢ଼ୁଛି ଆପଣଙ୍କୁ କହିି
ହଁ କଉଥିରେ ପଢୁଛନ୍ତି?
ଆ ମୁଁ ପଢ଼ିଛି ଆମର ଆ ମୋର ଫାଇନ ଆଉ ଲାଷ୍ଟ ମାନେ ଲାଷ୍ଟ ଇଅର ଫାଇନାଲ ଇଅର ହେଲା ଲାଷ୍ଟ ମ ଲାଷ୍ଟ ବର୍ଷ ମୋର କଲେଜ ଆଉ ମୋର ସରଜିବ ତାର ଯଦି ମୋର ପଢା କମ୍ପ୍ଲିଟ ହେଇଯିବ ମୁଁ କୋଉଠି ଦେଖିବି ଚାକିରିୀ କରିବା ପାଇଁ ଆପଣ? ଆପଣ କଣ କରୁଛନ୍ତି?
ବନ୍ଧୁ ଆପଣଙ୍କୁ ଶୁଭା ଯାଉଛି?
ଆଜ୍ଞା ଏଇନା ଏବେ ଶୁଭା ଗଲା ଆପଣ କଣ କରୁଛନ୍ତି କି?
ବନ୍ଧୁ।
ଆଜ୍ଞା।
ଆପଣଙ୍କ ଶବ୍ଦ ସ୍ପଷ୍ଟ ଭାବରେ ଶୁଭା ଯାଉନାହିଁ।
ଆଜ୍ଞା ଏବେ ଶୁଭା ହେଲା ବନ୍ଧୁ। ବନ୍ଧୁ। ଆଜ୍ଞା ଆଜ୍ଞା। ଆଉ ବନ୍ଧୁ ଆପଣ ବନ୍ଧୁ ବନ୍ଧୁ। ବନ୍ଧୁ ଆଲୋ ବନ୍ଧୁ। ବନ୍ଧୁ ଆପଣଙ୍କୁ ଶୁଭିଲା ଏବେ? ମତେ କିଛି ଶୁଭୁନେ ଆପଣଙ୍କ କଥା ମତେ କିଛି ଶୁଭୁନଥିଲା ଏବେ କ୍ଲିଅର ଶୁଭିଲା।
ଆଜ୍ଞା ଆଜ୍ଞା।
ମୁଁ ଟିକେ ଓ ଆଜ୍ଞା ଟିକେ। ଫାଙ୍କା ଯାଗାକୁ ଗୋଟେ ଜାଗା ରହିକି ନାଁ କ? ଆଜ୍ଞା।
ମୁଁ କହିବାକୁ ଚାହୁଁଛି ଯେ ଆପଣ ଜାଣିଥିବେ ଆଜିିକାଲି।
ଆଜ୍ଞା। ବନ୍ଧୁ ଆପଣଙ୍କ କଥା କିଛି ଶୁଭୁନି କ୍ଲିଅର?
କେଦିବି ଘ ର କରୁଥିବେ।
ଆଜ୍ଞା। ଆପଣଙ୍କ କଥା ଟିକେ କ୍ଲିୟର ଶୁଭୁନି ବନ୍ଧୁ? ସାରେ। ନା ବନ୍ଧୁ ଆପଣଙ୍କ କଥା କିଛି ଶୁଭୁନି?
ପାଉଛି ସତ।
ତମ ଆପଣଙ୍କର ଟିକେ ଫାଙ୍କା ଜାଗାକୁ ଟିକେ ଆସିିବେ ଘରୁ। ଆଜ୍ଞା ସେଇଟା ଆପଣ ବସି ପାରନ୍ତୁ ଗୋଟେ ଜାଗାରେ ମୁଇଁ ଗୋଟେ ଜାଗାରେ ବସି ପଡ଼ୁଛି ବନ୍ଧୁ।
ଆଜ୍ଞା ଆଜ୍ଞା।
ଆଜ୍ଞା କୁହନ୍ତୁ ଏବେ ଶୁଭିଲା ଆପଣଙ୍କ କଥା କୁହନ୍ତୁ କଣ କହୁଥିଲେ ବନ୍ଧୁ?
ଦେଖନ୍ତୁ ଆ ଆପଣ ଜାଣିଥିବେ ଏ ଆଜିକାଲି ଦୁନିଆରେ ସମସ୍ତ ତେ ଗଣମାଧ୍ୟମେ ବ୍ୟବହାର କରୁଛନ୍ତି। ଛୋଟିଆ ଖବର ମଧୁନ୍ତୁ ଆରମ୍ଭ କରି। ବଡ ଖବର ଜାଙ୍ଗେ। ତାହାର କେତେ ସବୁ କଥା ଆପଣ ଜାଣିପାରୁଛନ୍ତି ଗଣମାଧ୍ୟମ। ମଧ୍ୟମରେ।
ଆଜ୍ଞା।
ଆପଣ ମଧ୍ୟ ବ୍ୟବହାର କରୁଥିବେ ଯେମିତି କି? ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟ୍ସଆପ୍ ଇତ ଇତ୍ୟାଦି ବ୍ୟବହାର କରୁଥିବେ। ତା ମଧ୍ୟ ମନରଞ୍ଜନ ଅ ପାଇଁ ବ ବ୍ୟବହାର ହଉଛି। ତା ସହିତ ଖବର ଯାଣି ଦେଶ ବିଦେଶର ଖବର ମଧ୍ୟ ଜାଣିବାକୁ ବ୍ୟବହାର ହଉଛି।
ଆଜ୍ଞା।
ଆପଣ ଜାଣିଥିବେ। ଏନ ଏ - ଆପଣ ଜାଣିଥିବେ ଯେ ଦୁଇ ହଜାର ଉଣେଇଶି ମସିହାରେ ଆମ ଏଠି କୁଆକ କରୋଣା ନାମକ ଏକ ଭୂତାଣୁ ଆସିଥିଲା। ଆମ ଆମ ଦେଶକୁ ଆସି
ଆଜ୍ଞା ମୁଁ ଜାଣିଛି ଆଉ କୋରୋଣା ଆଗରେ ଆସିଥିଲା। ଆମେ କୋରୋଣା ବହୁତୁ ମଜା ବି ନେଇଛୁ ଆମ ଗାଁରେ କିନ୍ତୁ ଆମେ ଛକକୁ ଯାଇପାରିବୁନୁ। ଆଉ କିଛି ଆମର ରୋଜାଗାର ନଥିଲା ଆମ ଗାଁରେ ବହୁତୁ ଖେଳ ହେଇଛି। ଇଁ କୋରୋନାରେ।
ଆଜ୍ଞା। ଆପଣଙ୍କ ଗ୍ରାମରେ କ-କରୁଣାନାମକ ଏକ ଭୟାନକ ଭୂତାଣୁ ସମୟ ମଧ୍ୟ ଖେଳା ଖେଳି କରୁଥିଲେ।
ଆଜ୍ଞା ବହୁତୁ ହେଇଛି ଆମ କରନା ଆମ ଗାଁରେ କି ମାନେ ମୋ ଭାଇ ଏବେ ସିଏ ଇଏ ହେଇଗଲେ, ଆଉ କରୋନା ହେଇଯାଇଥିଲା ତାଙ୍କୁ।
କରୋନାରେ ସେ ତାଙ୍କର ମୃତ୍ୟୁବରଣ କରିଥିଲେ, ଆମ ଗ୍ରାମରେ ମଧ୍ୟ ମଧ୍ୟ ଜଣେ ସେମିତି ମୃତ୍ୟୁବରଣ କରିଥିଲେ କରୋନାରେ। ଆପଣ ଶୁଣନ୍ତୁ ଶୁଣନ୍ତୁ ଆପଣ ଜାଣିଥିବେ ଆଜି କାଲି ଆପଣ ଦେଖୁଥିବେ ଗଣମାଧ୍ୟମରେ ବହୁତ ଏମିତି ଆସୁ ଥିବ ଯେଉଥିରେ ଆପଣଙ୍କ ମନୋରଞ୍ଜନ ପାଇଁ ଆପଣ ଅଧିକ ଇ ଏ ବ୍ୟବହାର କରୁ ଦେଶ ସୋଏ ସୋଏ ଗଣମାଧ୍ୟମରେ ଯେମିତିକି ଜାମ୍ ଛେତେରେ ଆପଣ ବହୁତ ସାରା ଆପଣଙ୍କୁ ଛବି ଦେଖିବାକୁ ମିଳୁଥିବ ତା ଆପଣ ଜାଣିଛନ୍ତି, ଯେତେବେଳେ ଏହି କରୋନା ନାମକ ଭୂତାଣୁ ଆସିଥିଲା, ସେହି ସମୟରେ ଏମାନେ ତାଙ୍କ ଧୀରେ ଧୀରେ ମାନେ ତାଙ୍କ ଏଏମିତି ଭିଡିଓ ବନେଇବା ଷ୍ଟାର୍ଟ କରିଥିଲେ।
ଆଜ୍ଞା ମୁଁ ବୁଝିଛି ଆପଣ ଆଜ୍ଞା ଆପଣଙ୍କ କଥା ହିଁ ମୁଁ ବୁଝ ଛି ଇନଷ୍ଟା ଯୋଉ କହୁଛନ୍ତି ସେଇଟା
ଶୁଣନ୍ତୁ ଶୁଣନ୍ତୁ ଶୁଣନାହାଁନ୍ତି ମୋ କଥା ଶୁଣନ୍ତୁ ଆଗେ। ଦେଖନ୍ତୁ ସେଇ ଟାଇପରେ ସେଇ ସେଇ ସମୟରେ ଯେତେବେଳେ ଏମିତି ଭୂତାଣୁ ଆସିଥିଲା। ସେତେବେଳେ ଟାଇମ ରେ କିଛି ଲୋକ ଏଇଭଳି ଲୋକଙ୍କୁ ଖୁସି କରିବା ପାଇଁ କିଛି ଭିଡିଓ ନାମ ବନଉଥିଲେ ସେତେବେଳେ ଲୋକ ଲୋକମାନେ ହସୁଥିଲେ ତାଙ୍କ ଉପରେ, ଏମିତି କରୁଛନ୍ତି ସେମିତି ନାଚୁଛନ୍ତି ଏମିତି କରୁଛନ୍ତି। କିନ୍ତୁ ଏହି ସମୟରେ, ସେମାନେ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସାଧାରଣ ଲୋକ ଲୋକମାନେ ସେତିକି କରିପାରୁନାହାନ୍ତି ତାଙ୍କର ଅ ମାସକୁ ସେମାନେ ପ୍ରାୟ ଛୋଟ
ସେ
ହଁମ। ଯୋଉମାନେ ଭିଡିଓ କରୁଥିଲେ ସେମାନେ ମଧ୍ୟ ଯାହାର ପନ୍ଦର ରରୁ ପନ୍ଦର ହଜାର ରୁ ଅଧ ଦେଖୁଥିଲେ ତାଙ୍କୁ
ବନ୍ଧୁ ଆପଣଙ୍କ କଥା କ୍ଲିୟର ଶୁ ଶୁଭୁନି ବନ୍ଧୁ ଆପଣଙ୍କ କଥା କ୍ଲିୟର ଶୁଭୁନି ଆମର ଗୋଟେ ଜାଗାରେ ବସନ୍ତୁ। ଆଉ ମାନେ ବସନ୍ତୁ ଗୋଟେ ଜାଗାରେ କଥା ହେଇଛିିବ ଆପଣଙ୍କ ମନ୍ଧୁ ଗୋଟେ ଯେ ଶୁଭୁନି କିଛି। ଆପଣ କହିଲେ ଆପଣ ସେ ଇନା ଶୁଭୁଥିଲା ମୋ କଥା ଶୁଭୁଥିଲା ଆପଣଙ୍କୁ।
ଆପଣ ଗୋଟେ ଜାଗାରେ ମଧ୍ୟ ବସି ପଡନ୍ତୁ ଆପଣ କହୁଥିଲେ ଯାହା ଆପଣ ବୁଲାବୁଲି କରିବାକୁ ଯାଇଛନ୍ତି ପଡିଆ ଆଡେ?
ଆଜ୍ଞା ମୁଁ ଗୋଟେ ଜାଗାରେ ବସିଛି। ଆପଣ ଯୋଉଁ କହୁଥିଲେ ଇନଷ୍ଟଟାରେ ସେଇଟା ମୋତେ କ୍ୟର ମାନେ ଶୁଭ ହେଲାଣି ସେଇଟା ମୁଁ ଯେଉଁ କହୁଛି। ପ ଯଉ କରୋନା କଥା କହୁଥିଲେ।
ସିଏ ମାନେ ଭିଡିଓ ବନଉଥିଲେ ସେମାନଙ୍କୁ ଲୋକମାନୋନ ହସୁଥିଲେ।
ଆଜ୍ଞା ବନ୍ଧୁ ଆପଣଙ୍କ କଥା କିଛି ଶୁଭୁନି ବନ୍ଧୁ।
-ଆପଣ ବସି ପଡନ୍ତୁ ଗୋଟେ ଜାଗାରେ?
ବନ୍ଧୁଆପଣଙ୍କ କଥା ମୋ କଥା ଶୁଭୁଛି ଆପଣଙ୍କୁ
ଆଜ୍ଞା।
ଏବେ ଆପଣଙ୍କଥା ଶୁଭୁନଥିଲା ଆପଣ ଟିକି ଭଲସେ ମାନେ ଟିକେ ଜୋର କର କଥା ମାନେ ସେମିତି କଥା ହୁଅନ୍ତୁ କଥା ଶୁବୁନି କ୍ଲିଅର। ଆପଣ କିଛି ଶୁଣାଯାଉନି ଯେ କହୁଥିଲେ ଇନଷ୍ଟାରେ ଆଉ କୋନା ବିଷୟରେ ଯୋଉ କହୁଥିଲେ ସେ କୋନା ବିଷ ସେଟା ଟିକିଏ ଆପଣ କହିବେ ଆପଣ ଗାଁରେ କଣ ହେଇଥିଲା ଆପଣଙ୍କର? କୋନା କେମିତି କଣ ଖେଳ ହେଇଥିଲା କେମିତି କଟିଥିଲା ଆପଣ ଟିକେ କହିବେ?
ଶୁଣନ୍ତୁ ଆମର ଆ ସେଇ ଟାଇମ ରେ ମୁଁ କହୁଛି ଯଉ ଆପଣ ଗଣମାଧ୍ୟମରେ କେମିତି ଏହା ଏକ ମାନେ ଯୋଉ ଲୋକମାନେ ସେତେବେଳେ ସେଇଭଳି ଭିଡିଓ ବନଉଥିଲେ ନାଚ ର ଦୃଶ୍ୟ ତିଆରି କରୁଥିଲେ। ଆ ସେମାନଙ୍କୁ ଆଜି ଦେଖନ୍ତୁ ସେମାନେ ସାଧାରଣ ଅପେକ୍ଷା ଲୋକ ଯେହେତୁ ମାସକୁ ପନ୍ଦର ହଜାର ମଧ୍ୟ କମେଇବା ବହୁତ କଷ୍ଟ ସେମାନେ ଆଜି ପନ୍ଦର ଲକ୍ଷ ପନ୍ଦର କୋଟି ମଧ୍ୟ କମଉଛନ୍ତି।
ଆଜ୍ଞା।
କିନ୍ତୁ ସାଧାରଣ ଲୋକ ସେତିକି କମେଇ ପାରୁନାହାନ୍ତି ଲୋକମାନେ ସେତେବେଳେ ସମୟର ତାଙ୍କ ଉପରେ ହସୁଥିଲେ।
ଆଜ୍ଞା।
ଏବେ ସିଏ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସାଧାରଣ ଲୋକ ସେମାନେ ସେ କେହିଁ କରିପାରୁନାହାନ୍ତି ଏବେ ତାଙ୍କୁ ଦେଖି ଶୁଣନ୍ତୁ ଏବେ ତାଙ୍କୁ ଲୋକ ଦେଖି
ସେମିତି ମୋ ଭା ଆମ ଗାଁରେ ଜଣେ ଅଛନ୍ତି। ସିଏ ବି ସେମିତି କମଉଛନ୍ତି ଯେଉଁ କହୁଛ ଆପଣ ଇନଷ୍ଟାରେ ଯେଉଁ ଭିଡ଼ିଓ ଛାଡ଼ିକି ଯେଉଁ କହୁଛନ୍ତି ପଇସା କମଉଛନ୍ତି ସିଏ ବି ସେମିତି ମୋ ଭାଇଜଣ ଅଛନ୍ତି ସିଏ ବି ସେମିତି କମଉଛନ୍ତି। ଆଉ ମୁଁ ତାଙ୍କୁ ଦେଖିଛି ତାଙ୍କ ଇଏରେ ମାନେ ଭିଡିଓ ସେ ବହୁତ ଭଲ ଭିଡ଼ିଓ କରନ୍ତି। ଆପଣ ଏ ସେ ଯେଉ କହୁଛନ୍ତି ସେ ବିଷୟରେ ମୁଁ ଜାଣିଛି ଭିଡ଼ିଓ ଫିଡିଓ ଭିଡିଓ କଲେ ପଇସା ହିଁ ଆସିବ। ଆପଣ ହିଁ କହୁଛନ୍ତି।
ଆଜ୍ଞା ଦେଖନ୍ତୁ ଆ ଆଜି କାଲି ସମସ୍ତେ ଗଣମାଧ୍ୟମ ବ୍ୟବହାର
ଆଜ୍ଞା ସେ ସମସ୍ତିଙ୍କୁ ବହୁତ ଆମ ଗାଁ ଛନ୍ତି। ଗ୍ରାମ ମାନେ କରୁଛନ୍ତି। ବହୁତ ଛୁଆ ବି କରିଛନ୍ତି ସବୁ ବହୁତ ବହୁତ ମାନେ ଆମ ଗାଁ‌ ରେ ବହୁତ ଛୁଆ ଭିଡ଼ିଓ କରିଛନ୍ତି। କିନ୍ତୁ ଜାଣି ପାରୁନାହାନ୍ତି ପଇସା ସେ କୋଉଠୁ ଆସିବ ସେଇଟା ସେ ଜାଣି ପାରୁନାହାନ୍ତି। ବହୁତ ଛୁଆ ଅଛନ୍ତି। ବଂଧୁ ବନ୍ଧୁ ଶୁଣନ୍ତୁ। ମୁଁ ଟିକେ ମୋ ଭାଇ ଟିକେ କଲ୍ କରିଥିଲେ। ମୁଁ କଥା ହେବି, ଯୋଉ ଯିବି। ଆପଣ କଣ କହୁଛନ୍ତି? ମୁଁ ପରେ କଥା ହେବି, ଆପଣଙ୍କୁ ବନ୍ଧୁ।
ଆଜ୍ଞା।
ଆଜ୍ଞା।
ରହୁଛି ନମସ୍କା
ଆଜ୍ଞା ନମ